ହାଲୋ ହାଲୋ। ହ୍ୟାଲୋ। ମ୍ୟାମ୍ ପ୍ରଣାମ। ହଁ ଆଜ୍ଞା ମ୍ୟାମ୍ ପ୍ରଣାମ। ଆଜ୍ଞା କଣ କରୁଛନ୍ତି?
କଣ କରିବି ଏଇଠି ବସିଛି ଆଉ, ତମେ କଣ କରୁଛ?
ମୁଁ ଏଇଠି ଏଇ ପଦାରେ ବୁଲୁଚି, ପୁରା ଏକୁଟିଆ ଏକୁଟିଆ ପୁରା ଲାଗୁଛି ମତେ ପୁରା ଆଉ।
ଆଚ୍ଛା କାହିଁକି, ସାଙ୍ଗମାନେ କେହି ନାହାନ୍ତି ନା କଣ?
ନା ବା ସାଙ୍ଗ ମାନେ, ଭାବନା ରେ ଖାଲି ବୁଲୁଛି ଆଉ।
ଭାବନରେ, କୋଉ ଭାବନା?
ଆରେ ପୁରା ଭାବନାରେ ବୁଲୁଛି, କଣ କରିବି ଖାଲି? ହେଲେ ମାନେ ଜୀବନରେ କଣ କରିବି ସେଇ ଭାବନା ଟା ଏନା ପୁରା ଇଏ କରୁଛି ଆଉ।
ଭାବିଲେ କିଛି ହେଇପାରିବନି, ଏମ୍ ରଖିଲେ ହବ।
ଆଜ୍ଞା ଆଜ୍ଞା।
ସ୍ୱପ୍ନ ଦେଖିବା ଅଲଗା, ଗୋଟେ ନିର୍ଦ୍ଦିଷ୍ଟ ଗୋଟେ ତମେ ଗୋଟେ ତମର କଣ କେନ୍ଦ୍ରବିନ୍ଦୁ ରଖିବା ଅଲଗା। ମୁଁ କଣ କରିବି ଜୀବନରେ।
ଆଜ୍ଞା ଆଜ୍ଞା।
ସ୍ୱପ୍ନ ତ ସମସ୍ତେ ଦେଖନ୍ତି, ଡ୍ରିମ୍ ସମସ୍ତଙ୍କର ଅଛି, ଏମ୍ କଣ ଅଛି?
ଡ୍ରିମ ତ ମୋର ସେମିତି କିଛି ନାହିଁ, ମୁଁ ସେମିତି କିଛି ପାଇଁ ଲଢୁନି, କିଛି ଏ କିନ୍ତୁ ଟ୍ରାୟ ଅଛି ଏଇ ମାନେ ଆର୍ମି ପୋଲିସ ଉପରେ ଟ୍ରାଏ ଅଛି।
ଆଛା ଆ କେତେ ମାନେ ଦିନକୁ କେତେ କେତେ ଦିନ ମାନେ କେତେ ସମୟ ତମେ ରନିଂ କରୁଛ ଦୌଡୁଛ କେତେ ସମୟ, କେତେ ଅନ୍ଧାରୁ ଉଠୁଛ?
ମୁଁ ଚାରିଟାରୁ ଉଠେ, ରନିଙ୍ଗ ଯାଏ, ଆସେ ଛଅଟା ସାତଟାରେ ଆସେ। ପୁରା ବଡିକି ଇଏ କରିକି ପୁରା ଆସେ।
ହୁଁ।
ଆଉ ଦୌଡ଼େ ପାଞ୍ଚ କିଲୋମିଟର ଦୌଡ଼େ।
ବଢିଆ।
ତ ଏମିତି କରେ ଦୌଡ଼ା ଦୌଡ଼ି କରୁଛି। ତ ଖାଲି ଟିକେ ରିଟିନ ଟା ପାଠ ପଢା ଟା ଟିକେ କମ ଅଛି। ସେ ଗୋଟେ ଖାଲି ଟିକେ ହେଇଆ।
ଥିଲା ତମେ କେତେ
କୋଉଥିରେ, ପ୍ଲସ ଟୁ ରେ ଟେନ୍ଥରେ ତ ଟ ବହୁତ ଥିଲା, ଟେନ୍ଥ ରେ ଟିକେ ମନ ଧ୍ୟାନ ଦେଇକି ପଢ଼ିଲି। ଟିକେ ଘରେ ଟିକେ ଇଏ ଦେଲା ଠୁ, ଯାହାହେଲେ ବି ଦଶମ ଟା ପ୍ରଥମ ଆମ ଷ୍ଟେପ ଟା ନା। ତ ଆମ ତପ ପ୍ରଥମ ରୁ ନବମ ଜାଙ୍କେ ତ କିଛି ଲାଗିବନି ଆମେ ସେମିତି ହେଇ ହେଇ ହେଇ ପଳେଇବୁ। ତାପରେ ଦଶମଟା ହିଁ ପ୍ରଥମ ଷ୍ଟେପ୍ ଟା, ଯାହାକି ଆମ ଘର ଲୋକ ବହୁତ ତୁ ଇଏ କରନ୍ତି, କୁହନ୍ତି ପାଠ ପଢ଼ ଇଏ କର ସେ କର। ସେତେବେଳେ ପୁରା ଗାଇଡ କରନ୍ତି, ଆଉ ଯଦି ତାଙ୍କ କଥା କଥା ଶୁଣିକିନା ମୁଁ ଟିକେ ମନ ଧ୍ୟାନ ଦେଇକିନା ପଢିଥିଲି। ଯାହାକି ଭଲ ରେଜଲ୍ଟ ମୋର ଆସିଥିଲା, ମାର୍କ ଆସିଥିଲା।
ଆଚ୍ଛା କେତେ ତଥାପି ଥିଲା?
ଆସିଥିଲା ମୋର, ଅ ଚାରିଶହ ସତାବନ ରହିଥିଲା।
ବ ବଢିଆ ତ, ଆଉ କମ କଣ ପଢାରେ କମ ମାନେ
ନା। ଥିଲା ସେତେବେଳେ ଥିଲା ତାପରେ ଯେତେବେଳେ କଲେଜ ରେ ନା ଆଡମିସନ ଟା କଲି ସେତେବେଳେ ପ୍ଲସ୍ ଫାଷ୍ଟ ଇୟର ରେ ବୋହୁତ ଭଲ ଯାଉଥିଲି କ୍ଲାସ କରୁଥିଲି ଇଏ କରୁଥିଲି ତ କଲ ତାପରେ ସେକେଣ୍ଡ ଇୟର ଯେତେବେଳେ ହେଇଗଲା ତାପରେ ସାଙ୍ଗସାଥି ଖିଲା ଠାରୁ ବୋହୁତ ଇଏ ହେଲା ତା ପରେ ଏମିତି ମାଇଣ୍ଡ ଟା ପୁରା ଡିଷ୍ଟର୍ବ ହେଇକିନା ବୁଲାଲି ହେଇକିନା ମାନେ ଛୁଆ ଏପରି ମାନେ ଇଏ ତାଙ୍କ ସହିତ ମିଶିକି କଲେଜରେ ଇ ସେ ହେଇକି ପୁରା ଡିଷ୍ଟର୍ବ ହେଇଗଲା ଆଉ ଯାହାକି ମାନେ ସେମିତି ପଏ ଏକ୍ଜାମ କୁ ଆଉ ଭାବିଲିନି ଯୋଉଟା ଦଶମରେ ପ୍ଲସ ଟୁ ସେମିତି ଭାବିଲି ଆଉ ମୁଁ ବି ଏଇଟା ବି ଏମତି କ୍ଲିୟର ହବ ଇଏ ହବ ପୁରା ଏମିତି ପାଠ ପଢିଲି। ଟିକେ ପଢିଲିନି ସେମିତି କ୍ଲାସ ବି କଲିନି ଆଉ। ବୁଲିଲି ମାନେ ଏମିତି ବି ନୁହ ସାଙ୍ଗସଥି ତ ମାନେ ସେମିତି ନିଶା ଦର୍ବ କିଛି ମୋର କଲିନି ସେଗୁଡା ମୋର ନାହିଁ। ଖାଲି ସେଗଡା ମୋର ନାହିଁ। ବାସ୍ ତାଙ୍କ ସହିତ ମିଶାମିଶି କରନ୍ତି ସାଙ୍ଗ ସାଥି ତାଙ୍କର ଇଏ କରନ୍ତି। ମୁ ବାସ୍ ତାଙ୍କ ସହିତ ମିଶେ ଇଏ କରେ ସେ କରେ ତାଙ୍କ ସହିତ ମାନେ ସେମିତି ପଡେନା ଟିକେ ବାଳୁଙ୍ଗା ଟାଇପ ପିର ଇଏ ଆଉ ସେଇ ଯ ହେଇଗଲି ଯାହାକି ମୋ ପ୍ଲସ ଟୁରେ ବୋହୁତ କମ ରେଜଲ୍ଟ ଆସିଲା।
ନାଇଁ ସେଇଟା ତ ହୁଏ ସେଟ କିଛି ଏମିତି କିଛି ନାହିଁ ହେଲେ ଗୋଟେ ଜୀବନର ଗୋଟେ ଗୋଟେ ଲକ୍ଷ୍ୟ ଅଛି ସେ ଲକ୍ଷ୍ୟ ଟାକୁ ତମେ ପହଞ୍ଚି ଗଲେ ପଢାର କିଛି ଇଏ ନା ତ ନିଜେ ଚାହିଁଲେ ଯାଇକି ହବନହଲେ ହେଇପାରିବନି। ବୁଝିଲ ତ। ପଢାରେ କିଛି କମେଠି କିଛି ହୁଏ ନାହିଁ ତମ ଉପରେ ସେଇଟା ଇଏ କରେ ତମେ କେମିତି କଣ ସେଟାକୁ ଇ କରୁଚ।
ଆଜ୍ଞା।
ତମେ ସେ ଏଇଟା ତମ ଉପରେ ହିଁ ଡିପେଣ୍ଡ କରେ ନା ମୋର ଲକ୍ଷ୍ୟ ଅଛି ଏଇଟା ମୁଁ କେମିତି ତାକୁ ମାନେ ପୂରଣ କରିବି।
ଆଜ୍ଞା ଆଜ୍ଞା।
ପରିଶ୍ରମ କରିବାକୁ ପଡିବ ବିନା ପରିଶ୍ରମରେ କିଛି ହବନି।
ହଁ ସେଇଟା ଇଏ କିନ୍ତୁ ମୁଁ ସେମିତି ଭାବେ ନା ତ ମୁଁ ଭାବେ କଚା ହବାର ତ ଥିବ। ହବ ମୁଁ ତ ଯେତିକି ଯୋଉ ଏଇଟା ପରିଶ୍ରମଟା
ସେଇଟା ତ ସମସ୍ତେ କହୁଛନ୍ତି ସେଟି ତାହେଲେ ତମ ଭିତରେ ତାଙ୍କ ଭିତରେ ଫରକ ରହିଲା। ଯାହା ହବାର ଥିବ ହବ। ତାହେଲେ ପରିଶ୍ରମ କାଇଁ କରିବା ଖାଇ ପିଇି ଘରେ ଶୋଇ ପଡିବା ପାଠ ପଢିବାନି।
ହଁ ସେଇ ଏଇ ଗୋଟେ ମାନେ ମା ଇଏଟା ରହୁଚି। ଦେଖୁ ଦେଖାଯାଉ ମାନେ ପ ସେହିତ ଦେଖାଯାଉ କଣ ହଉଚି ଲା ଇଏଟା ଆଉ। ଆଚ୍ଛା ଯାହା ଅଛି କଅ ଏଟା ଇଏ କରିବାକୁ ଆଉ।
ହୁଁ।
ତ।
ସବୁ ହବ ଲାଗିବାକୁ ପଡ଼ିବ।
ଆଜ୍ଞା ଆଜ୍ଞା ଆଉ। ଆପଣଙ୍କ କଥା କିଛି କୁହ ଶୁଣିବା କଣ କେମିତି ଇଏ ସିଏ
ରା ମୁକିଛି ମାନେ ଏମତି ହସ୍ ଏପଟା ଲଇନ ଜିବେ ବୋଲିକା ନରସ୍ ଏଲାଗି କଣ ସେଥିପାଇଁ ତକୁ ମାନେ ସାଇନ୍ସ ନେଇଥିଲି ଷ୍ଟିମ ଟା। ଏତେ ଭଲ ମାର୍କ ନଥିଲା ମୋର ପ୍ଲସ୍ ଟୁରେ। ଏଠି ମାନେ ହେଇ ଯାଇଥାନ୍ତା ଦେଇଥିଲା। ଫିପ୍ଟି ପର୍ସେଣ୍ଟ ଏଭବ୍ ଥିଲା ଏଭାବ୍ ଥିଲା।
ଆଜ୍ଞା ଆଜ୍ଞା।
ହଁ ତାପରେ ଏମିତି ହେଲା ଯେ ଘରେ ଟିକେ ବାବାଙ୍କର ଟିକେ ଦେହ ଖରାପ ହେଇଗଲା। ଟିକେ ପରିବାର ଟିକେ ଅସୁବିଧା ପଡିଲା ତାପରେ ଏମିତି ହେଇକି ସେଇଟାକୁ ଟିକେ ତାପରେ ଆଉ ଗୋଟେ ବି ଜାଣିଥିବ ଫ୍ରାନ୍ ଫିନ୍ ର ବି ନାଁ ଶୁଣିଥିବ। ସେ ବି ନେଇକି ଗୋଟା ଆଡମିସନ୍ ମ ଡବଲ କେ ଶୁଭୁଛି କଥା ଗୁଡା କଣ?
ଆଜ୍ଞା ଟିକେ ନେଟୱାର୍କ ପ୍ରୋବ୍ଲେମଟା ରହୁଛି।
ଫୋନ୍ ତା ଚାପିଦିଅ।
ଏ ଫୋନ ଟା ଧରିଛି ବୁଲୁଛି ମୋ ପଦାରେ ଚାଲୁଛି। ମୁଁ କଣ ବସିଛି ମୁଁ ଏପଟେ ଚାଲୁଛି ସେଠିକି ଚାଲୁଛି ଦୌଡୁ ମୁଁ ଟିକେ କଥା ଇଏ ବୁଲି ବୁଲି କଥା ହେଲେ ହି ମୋର କଥାଟା ଇଏ ଶଭିଲା କ୍ଲିୟର ଶୁଭିଲା ହାଲୋ।
ହଁ ଏବେ ସବୁଛି ଠିକ କଥା।
ଆଜ୍ଞା ଆଜ୍ଞା।
ହଁ।
ସେଇଟା ହିଁ କହିଲେ ତାପରେ ଯାହା ତ ମାନେ ଭଗବାନ ଚାହୁଁଥିଲେ ହେଲାନି ଆଉ ପଢ଼ାରେ ମୁଁ ଖରାପ ନୁହେଁ ପଢ଼ାରେ ବହୁତ ବଢ଼ିଆ।
କଣ କରୁଛନ୍ତି ଆପଣ ଏବେ ଗୁଡା କଣ କାମ ଆମ କରୁଛନ୍ତି ଯେ
ହଁ ଏବେ ଗୋଟେ ଇଞ୍ଚି ଡ୍ୟୁଟି ରେ ଅଛି ମୁଁ।
ଇନଷ୍ଟିଚ୍ୟୁଟରେ କଣ କଣ ପାଇଁ ଯାଇଛଛନ୍ତି ସେଠିକି ନା କଣ
ସେଠି ଆଜି କାଉନସିଲର ଅଛି ମୁଁ। କାଉନସିଲିଙ୍ଗ କରୁଛି ପିଲାମାନଙ୍କର ଆଡମିସନ କରଉଛି ସେଠି।
ନା ଏବେ କଣ କରୁଛନ୍ତି ମାନେ ଏଇନା କଣ କରୁଛନ୍ତି କାମରେ ମାନେ ଏବେ ଏଇନା ଏଇନା ମୋ କଥା ହେଲା ସମୟରେ ପଦାକୁପଳିଆସିଛି। କାହିଁନା ଶୁଭୁଛି ଗଟା ନା ଆବାସ ଟା ଖଡ ଖଡ ସେଇଟା ଚାଲୁଛି।
ଆଚ୍ଛା ଆଚ୍ଛା ନାଇଁ ନାଇଁ କିଛି ନାଇଁ ବାହାରେ ଅଛି। ଆଉ ଗେଟ୍ ପାଖରେ ଅଛିତ ଗାଡି ଯାଉଛି ସାଉଣ୍ଡ ହଉଛି।
ଓହୋ ମୁଁ କହିଲି କିଛି କାମ ବୋଧେ କରୁଛନ୍ତି ନା କଣ।
ନାଇଁ ନାଇଁ।
ଓ ହୋ। ଆଉ ଇନଷ୍ଟିଚ୍ୟୁଟ ଅଛନ୍ତି କାଉନସିଲି ଇଏରେ
କଣ?
ଏଣ୍ରେ କାଉନସେଲିଂ କାମ କରୁଛନ୍ତି ଆଉ।
ହଁ କଙ୍ଗ ଚାଲଛି
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ବାପା ଦାଦା ମାନେ କଣ କରନ୍ତି ଯୋଉ
ଆ ବାବାଙ୍କର ତ ଦେହ ଖରାପ ଅଛି ତ ସେ କିଛି କରିପାରୁନାହାନ୍ତି ଆଉ ସେମିତି ଦାଦ ତ ଧର୍ମର ଅଛନ୍ତି।
ଆଉ ଫାର୍ମରେ କଣ କଣ ଚାଷ ହୁଏ ଆପଣଙ୍କର?
ଫାର୍ମର ମାନେ ଏମିତି ହଁ। ଚାଷ କଣ ସେ ଗୋଟେ କୁକୁଡା ଫାର୍ମରେ ଅଛନ୍ତି ଦାଦା। ନିଜର ନୁହଁ। କିନ୍ତୁ ଜଣେ ଯିଏ ରିଟାୟାର୍ଡ଼ ଆର୍ମି ଅଫିସର ସିଏ ଜଣେ କରିଛନ୍ତି। ତ ସିଏ ରହୁନାହାନ୍ତି ଏଇଠି ତ ଦାଦାଙ୍କୁ ଯୋଉ ଦାୟିତ୍ୱ ଦେଇଛନ୍ତି ସେ ସେଇଟା ସମ୍ଭାଳୁଛନ୍ତି।
ଆପଣଙ୍କର ତ ବହୁତ ଜାଣିବାକୁ ପାଉଛେ ଆର୍ମି ଦେଖୁଛନ୍ତି ବହୁତ ଅଛି ଆଉ।
ନାଇଁ ସେଇଟା ହିଁ କହିଲେ ସେ। ସେଟା ସେ ସମ୍ଭାଳୁଛନ୍ତି ସମ୍ଭାଳିବା ଭିତରେ ସେ ଯାହାବି ସେ ଭିତରେ ରହୁଛି ତାଙ୍କର ସବୁ ଜାଗା ସେ ବିଷୟରେ ଆ ସେ ଚାଷ ବି କରନ୍ତି କେତେବେଳେ କେମିତି ଯେମିତି ସରୁ ଚାଷ ହେଇଗଲା କି ଶାଗ ହେଇଗଲା। ଜହ୍ନି, କଲରା, ଫଲରା, ବାଇଗଣ ଅଙ୍ଗା ଏଇ ସବୁ ଜିନିଷ ଚାଷ କରନ୍ତି।
ଆପଣ ବି ହୁଏ ଏଗୁରା ତାହେଲେ।
ହଁ କରନ୍ତି ସବୁ, ଏମିତି ଛୋଟ ଛୋଟ ଯେମିତି ଘର ଚଳିଲା ଭଳିଆ ଏତେ ବଡ ଇଏ ନୁହଁ ଘର ଚଳିଲା ଭଳିଆ ଏମତି କରନ୍ତି ତେବେଳେ କେମିତି।
ଗାଁଉଁଲି ରେ କଉଠି ଏଇଟା ଆପଣଙ୍କର ହୁଏ ଏଇ ଯେ ଆର ଫସଲ ଲବା କୋଉଠି କହିପାରିବେ ଏଇଟା ଆପଣଙ୍କୁ?
ରଣପୁର ଆମର ଜାଣିଥିବ ରଣପୁର ନା ରାମେସ୍ୱରଠୁ ଆହୁରି ଭିତରକୁ ଟିକେ ରହିବ ଏନଏଚ। ଯେଉଁ ଯାଇଛି ଏନ୍ଏସ୍ ସିକସଟିନ୍ ଯେଉଁ ଯାଇଛି ସେଇଠୁ ପାଞ୍ଚ କିଲୋମିଟର ରହିବ ଆମର ଡିଷ୍ଟାନ୍ସ। ଛଣଗିରି ହଙ୍ଗା, ହଜ ହଙ୍ଗା ସେଇ।
ଓହୋ ହ ହୋ।
ହୁଁ।
ଓହୋ ଏଇ ଆଉ।
ହଁ ଓଡ଼ିଆ ଘର।
ଓଡ଼ିଆ ରେ ଆଉ କଣ? ଓଡିଆ ଘର ଓଡିଆ ତ ଭାରି ବଢିଆ ଆମର ଆଉ।
ଆଉ ସେ ହିଁ ତ।
ଆଜ୍ଞା।
ଆଉ ଜୀବନରେ କଣ ଅଛି?
ହୁଁ।
ଭଲ କଥା, ମିଠା କଥା।
ଆଜ୍ଞା। ଆଉ କଣ ଆପଣ କଣ ଖାଇବାବେକୁ ଟିକଏ ଭଲ ପାଆନ୍ତି କହିବେ କି ଶୁଣିବା?
ମୋମୋ।
ମୋମୋ ଆ ଆଁ ମୋମୋ। ମୋମୋ ମୋମୋ ଟୁ ମନେ ପଡଲା ମୋମୋର ଏଟା ଆମର ଅ କିଛି ଗୋଟେ ଲାଇଫ୍ର ଗୋଟେ ପର୍ସନାଲ ଜିନିଷଟା ଥିଲା ମୋ ମୋ ଜଣେ। ପସନ୍ଦ ଥିଲା।
ଆଚ୍ଛା ଆଛା ଓହୋ।
ହଁ ହଁ।
ଆଉ କଥା ହଉଛ ସେ ରାଗୁନାହାନ୍ତି? ହିଁ ହିଁ
। ନା ନା ସେ ସେ କଣ ଜାଣିଛି କି ଏଥିରେ ମୁଁ କଥା ହଉଛି? ସେ ରାଗିବନି ସେ ମୁଁ ଯା କହିଥିଲେ ମୋ ସେ ବୁଝିବ କଥାଟା।
ଆଚ୍ଛା ବଢ଼ିଆ ବଢ଼ିଆ ଆଉ ଆମ ଆମ ସାଙ୍ଗ ଭଳିଆ ସିଏ
ସେଇ ରାଗି କିଛି ଆଜ୍ଞା ନାଇଁ ଆମର ସେ ବୁଝିବେ କଥା ବୁଝିବେ। ମୋର ତାର ବହୁତ ଇଏ ଅଛି।
ଭଲ ଭଲ ମ୍ୟାରେଜ କରୁଛ ତାହେଲେ କେବେ? ମୁଁ କହିଲି ମ୍ୟାରେଜ କରୁଚ ତାହେଲେ କେବେ?
ଆଉ ପାଞ୍ଚ ବର୍ଷ ଭାବୁଛି।
ହୁଁ ତାହେଲେ ସେଇ ପାଞ୍ଚ ବର୍ଷ ଭିତରେ ଚାରି ବର୍ଷ ଭିତରେ ସବୁ ଆଗ ନିଜେ ନିଜ ଗୋଡ଼ରେ ଛିଡ଼ା ହୁଅ ତିନି ବର୍ଷ ହିଁ ତମ ହାତରେ ଅଛି ଭାବିକି ନିଅ।
ଆଜ୍ଞା ଆଜ୍ଞା ସେଇୟାକୁ ତ ଭାବିକି ତ ଇଏ କରିଛି।
ତିନି ବର୍ଷରୁ ଅଧିକ ନାହିଁ ତିନି ବର୍ଷ ହିଁ ଅଛି ତୁମ ହାତରେ।
ଆଜ୍ଞା ଯାହା ହଉ ଆପଣଙ୍କ ସହିତ ଗପିକି ଟିକେ ବହୁତ ଖୁସି ଲାଗୁଛି। ଖୁସି ଲାଗିଲା। ଆଉ ତ ବହୁତ ଖୁସି ଲାଗୁଛି ଆପଣ ସହିତ ସବୁ ଟିକେ ଇଏ ହେଇଗଲାଣି। ହେଁ।
ଆଗକୁ ବି କଥା ହବା କନେକ୍ଟେଡ ରହିବା।
ଆଜ୍ଞା ଜୟ ଜଗନ୍ନାଥ ରହୁଛି, ଜୟ ଜଗନ୍ନାଥ, ଆଜ୍ଞା, ହଁ।